ହାଲୋ।
ହାଲୋ ହଁ କହ।
ଆଜ୍ଞା ମାଡ଼ାମ ନମସ୍କାର।
ହୁଁ ବୁଢ଼ା ଟେ ହେଇଥା।
ବୁଢ଼ା ଆଏଥା ରେ ଟୋକାଟା। ବୁଢା କୁଆଡେକି?
ହୁଁ ତୁ ତ ବୁଢା ହେଲୁଣୁ ଟୋକାଟା କୋଉଟି ଅଛି କି ତୁ
ଅଣ୍ଟା ଘଣ୍ଟା ଅଣ୍ଟା ଫଣ୍ଟା ନଇଁନି ଆଉରି
ଅଣ୍ଟା ଫଣ୍ଟା ନଇଁଲେ କଣ ଖାଲି ବୁଢା ନହେଲେ ବୁଢା ହଉନାହାନ୍ତି।
ଯୌଉବନତା ଆହୁରି ଅଛି ମୋ ଭିତରେ।
ବାପାଲୋ ଆହୁରି ଇଚ୍ଛା ଯୋଉବନକୁ ଇଏ କରିବାକୁ ଆଉ ନାଇଁକି?
ଉଁ ଦା ନା ଏତେ ଜଲଦି ମୁଁ ମାନେ ବୁଢା ହେଇପାରିବି ନାଇଁ।
ହଉ ନହେଲେ ସବୁବେଳେ ସେମିତି ଥା ହେଇନି।
କଣ କରୁଛୁ?
କିଛି ନାଇଁ ବଇଚି।
କଅଁ ଗୋଟେ ତ କରୁଚୁ? ଝଣ ଝଣ ସୁବୁଚି।
କଣ ଶୁଭୁଚି?
କଅଁ ଗୋଟେ କାମ ତ କରୁଚୁ ମାଟି ଫାଟି ହାଣୁଚୁ କି?
ହଁ ମାଟି ଉପରେ ଚାଲୁଛି।
ମୁଁ ଏବେ ଏଣ୍ଟ୍ରାନସିପ୍ କରୁଥୁବୁ ପିଲାର ମୁଁ କଇଲି ଇଣ୍ଟନସିପ୍ କାଳେ କରୁଥୁବୁ ବିଲରେ।
ଉଁ ହୁଁ ହୁଁ ହୁଁ ହୁଁ ତମ କଇଥାନ୍ତି ଯେ
ମାଟି ଉପରେ ଚାଲୁଚନ୍ତି କଣ ଖରା ବେଳେ ମାଟି ଉପରେ ଚାଲିବା କଣ ଦରକାର? ଆଉ କ ଖରା ବେଳେ ମାଟି ଉପରେ ଚାଲିବା କଣ ଦରକାର?
ମୋ ଇଚ୍ଛା।
ଆପଣଙ୍କର ଇଚ୍ଛା। ହଉ ଆଉ ଆମର କାଇଁ ଓକାତ ଆପଣଙ୍କୁ କିଛି କହିବାକୁ।
ହଁ ହଁ ହଁ ହେଁ ହେଁ ସେଇଟି କଇବେ କେତେ କେତେ କଥା କଇଦଉଚୁ ଆଉ।
ତୁ କଣ କରୁଚୁ ତତେ ପଚାରିଲିପା।
ଆ ଚାଲୁଚିରେ ପବନ ହଉଛି। ଆ ଚାଲୁଚି ରେ ଏପଟ ସେପଟ ହଉଚି।
କଣ ଏଇ ଖରା ବଳେ?
ନାଇଁ ଖରା ହେଇନି ତ ଏଇଠି ମେଘୁଆ ହେଇକି ଅଛି। ପବନ ଯୋଡେ ହଁ ହଁ ସେଇୟା।
ହୁଁ।
ଖାଉଚି ଖାଲି ବୋଉଚି ଆଉ।
ହଁ ଜଣା ପଡୁଛି। କଲେଜ ଏରିଆ ଖୋଲିନି ଏବେ?
ଏ କଲେଜ କେବେଠୁ ଖୋଲିଲାଣି।
ଯାଉନୁ କଁ ପାଇଁ?
କଲେଜରେ ପାଠ ହଉନି ସାଠ ହଉଛି ଯାଇ କଣ କରିବୁ ମୋ ତ ଷାଠ ହଉନି ପାଠ ବି ହଉନି। ହା ହା ହା ହା। ଆଉ କିଛି କହିପାରିଲୁ ନା।
କିଛି କହିପାରିବିନି ପାଠ ହଉନି ସାଠ ହଉନି ହେଲାକୁ କଣ କହିବି ଯେ। ପାଠ ନହେଲେ ଷାଠ ହେଲେ ତ ଗୋଟେ କଣ କରିବ ଷାଠବି ହେଉନି।
ହିଁ ହିଁ ହିଁ ହିଁ।
ଆଉ ତୋ ସାଙ୍ଗମାନେ ତୋ ଜୁନିୟର୍ସ ମାନେ।
ପାଠ ପଢୁଛନ୍ତି।
କଣ ପଢୁଛନ୍ତି ତୁ ଟିକେ ପଢେଇଲେ ହେବନି ସେମାନଙ୍କୁ।
ଆରେ ସେମାନେ ତ ପଣ୍ଡିତ ମୁଁ କଣ ପାଠ ପଢିବି ସେମାନଙ୍କୁ।
ଆଉ ସେମ୍ ତତେ ପଢେଇ ଦଉଛନ୍ତି ନାଇଁ କି।
ଏୟସ୍। ଯେ ମୁଁ ତାଙ୍କ ଜ୍ଞାନ ନେଉନି ଆଉ। ମୋ ପାଖରେ କଣ କମ୍ ଅଛି କି ତାଙ୍କର ନେବି ଯେ।
ଆ,
ମୋ ପାଖରେ କଣ କମ୍ ଅଛି ତାଙ୍କର ନେବେ।
ତୋ ପାଖରେ କମ ଅଛି ମାନେ?
କିଛି ନାହିଁ।
ସେମାନେ ତୋ ଭଳିଆ ଗୋଟେ ଗୋଟେ ଫୋନ ଧରିକି ଗପୁଥିବେ କଣ କରୁଥିବେ।
ହଁ ତାଙ୍କର ଯୋଉ ଫାଳିକିଆ ଫୋନ ନାଇଁ କି।
ଅଛି ଗୋଟେ ଗୋଟେ କି ପ୍ୟାଡ଼ ବା।
ଅଛି କି ପ୍ୟାଡ଼ ରେ କଣ।
ତୋର ଆଉ କୋଉ ସାଙ୍ଗ ମାନେ ଅଛନ୍ତି କହ ଜଏନ୍ ହେବେ କଲରେ?
ମୋର କଉ ସାଙ୍ଗମାନେ।
ତାକୁ ତୋ ଭଳିଆ-ଆ-ଆ-ଆ ମାନେ ତୋ ଭଳିଆ କେତେଟା ବେକାରିଆ ଅଛନ୍ତି ମାନେ ସରି ମୋ ଭଳିଆ କେତେଟା ବେକାରିଆ ଅଛନ୍ତି କହ? ମାନେ ଯିଏକି କଥା ହେଇପାରିବ।
ଆଛା।
ଏଇଟା ବେକାରିଆ ତ ମୁଁ କଥା ହଉଛି ଏ ଆଉ ଆଉ କିଏ ଅଛି?
ହେ ହେ ହେ। କ ଆଉ ଏଇଥିରେ ଆହୁରି ମାନେ କଣ ତିନି ଜଣ ବି ହବ ଏ କଥା ହେଲେ।
ତିନି ଜଣ ମାନେ ଆଡ୍ ହେଇପାରିବନି। ତ ମୁଁ ମାନେ ଅଲଟରନେଟ କରି କଥା ହବୁ ମାନେ ତୋ ସାଙ୍ଗରେ ଏଇନା ମୁ କଥା ହେଲି। ତାପରେ-ଏ-ଏ-ଏ ତ ତୁ ତୋ ସାଙ୍ଗ ସାଙ୍ଗରେ କଥା ହବୁ। କଣ କରିବି ତତେ ତ କହିଲି ଯେ ସ୍କ୍ରିିନସଟ୍ ଛାଡେ ବୋଲି ମୁଁ ଛାଡ଼ିଲେ ସେଇଟା କୋଡିନେଟରକୁ ଛାଡ଼ିବାକୁ ପଡିବ। କୋଡିନେଟରକୁ ଛାଡିଲେ ତିନି ଚାରି ଦିନ ଭିତରୁ, ମୋ ହ୍ୱାଟ୍ସପ୍ ଛାଡିଛୁ?
ଆଉ କାହା ହ୍ୱାଟ୍ସପ୍ ସାରିଥିଲି?
ସେଇ ନମ୍ବର ଟାକୁ ଛାଡ଼ିଚୁ ଟି ଏଇ ଯଉ ଏ-ଏଇ ନମ୍ବର ଟା କୁ ଯୋଉ ଆର ନମ୍ବର ଟା ଯୋଉଟା ଏବେ ଯଉ ନୂଆ
କାହାକୁ ଛାଡିଲେ ଏ ଆପ୍ ରୁ ଗଲେ କଣ କଟିଯିବ କିରେ ବ୍ୟାକ୍ କଲେ?
ନାଇଁ ଏବେ କିଛି କରନି କଥା ହଁ ପରେ କରିବୁ।
ଏ ତତେ ବା ଛାଡ଼ିଲି ପରା କାଳିରେ ସ୍କ୍ରିନସଟ ଟା।
ହଁ ହଉ ମୁଁ ଚେକ୍ କରିନି ଚେକ୍ କରିଦେବି ଆଉ।
ଛି ଛି ଛି ଛି ଓ ତମେ ବଡଲୋକ ପରା ତମେ ମେସେଜ ଥୋଡ଼ି ସିନ୍ କରୁଛ।
ଆବେ ଶୋଇପଡିଲି କାଲି ଆଉ-ଉ-ଉ ଚେକ୍ କରିନି।
ହଁ କହନା ଆଉ।
ବଡ଼ ଲୋକ ଛାଡ଼ କିଛି କହି ପାରିବିନି। ଆଜି ଶଇଲା ଏକଜାମ ମୋର।
ହୁଁ ହୁଁ
ଆଉ ଗୋଟେ ଏକଜାମ ରହିଲା ତେର ତାରିଖରେ ଟେନସନ ନାହିଁ ହେଇଯିବ।
ତେରରେ ଯାଇଗିରି ମନ ଥିବ ତ ଏକଜାମ ତେରରେ ବୋଲି?
ହଁ ଏ ରିମାଇଣ୍ଡର ଲଗେଇଦେବି ଏ ନା ସାଙ୍ଗେ ସାଙ୍ଗେ। ବାର ତାରିଖ ଦିନ ମେସେଜ ପଳେଇ ଆସିବ ଆଉ କା ଏକଜାମ କଲେ। ପଢ଼ାଇ କି ଯିଏ।
ଶଳା
ହଁଉ ମୋବାଇଲ ଥାଉ ଥାଉ ଆଉ କଣ ଦରକାର?
ହୁଁ ହୁଁ ଉଁ
ତୋର କେମିଷ୍ଟି ଭଲ ହଉଛିବା, ତ କଲେ ତମର କେମିତିଆ ଭଲ ନା ଖରା ହବ ଯୋଟେ ଗୋଟେ ପିଲାକୁ ଆଡମିସନ କରିବାର ଅଛି। ତମ କଲେଜ ଭଲ ନା?
ପାଠ ପଢ଼ିଲେ ଭଲ ନ ପାଠ ପଢ଼ିଲେ ଖରାପ।
ପାଠ ପଢା ହଉଛିତି?
ନା ଗୋତାବର୍ଷ ଭଳିଆ ଗୋତାବର୍ଷରେ
ଗୋଦାବର୍ଷା ରେ ପାଠ ପଢ଼ାଉନି ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ ନା ପ୍ଲସ୍ ଟୁ?
ପ୍ଲସ ଥ୍ରୀ
ପ୍ଲସ୍ ଥ୍ରୀ କୋଉ କଲେଜରେ ପାଠ ପଢା ଅଛି କି?
ଗମେଣ୍ଟ ଆପ୍ ଚଲାଉଛ ବନ୍ଦ କରିଦିଅ ଏଥର। କଲେଜ
ଭଲ କଥା ଭଲ କଣ ସତ କହିଲେ ଖରାପ ନା ଆଉ।
ହଁ।
ତମ କଲେଜ ରେ ତମ ତମର କ୍ଲାସ ଅଛି?
ହଁ ସକାଳ ସାଢେ ନଅ ରୁ ସନ୍ଧ୍ୟା ସାଢ଼େ ପାଞ୍ଚ। କ୍ଲାସରେ ଏବେ ଟ୍ରେନିଂ ଚାଲିଛି। ମାନେ ପିଲା ପିଲାଙ୍କର ପ୍ଲେସମେଣ୍ଟ ଟ୍ରେନିଂ ଆମର ଏବେ ଟ୍ରେନିଂ ଚାଲିଛି। ଆରେ ମୋର ଏବେ ଫହିଫ ଷ୍ଟାର୍ଟ ହେଲା ମୋର ଟ୍ରେନି ଷ୍ଟାର୍ଟ ହେଇଗଲାଣି ମତେ ଲାଗୁଛି ଆର ବର୍ଷକୁ ଚାକରି ବାକିରି ଆସିବଣି କ୍ୟାମ୍ପସ।
ହୁଁ ହୁଁ।
ହେଲା
ହଉ ଆଉ ମିଠା କଣ ଭୋଜି ଦବୁ ଆଉ?
ସେ ଆମେ ଆଉ ଗୋଟେ ବର୍ଷ ପରେ କରିବାକୁ ସେଟା ଆମେ ଗୋଟ ବର୍ଷ ପୂର୍ବରୁ ଷ୍ଟାର୍ଟ ହେଗଲାଣି।
ହଉ ତାହେଲେ ଆଗୁଆ ଭୋଜିି ଖାଇଦବୁ ଆଉ।
ଆଗୁଆ ଭୋଜି ନ ଲାଗିଲେ ସୁଇସାଇଡ ଫୁଇସାଇଡ କରିବାର ଅ ଛି ଘରେ ଭୋଜି ଆଉ କଣ ଚଉଦ ଲକ୍ଷ ଟଙ୍କା କିଏ ଦବ ମତେ?
ଚଉଦ ଲକ୍ଷ ଟଙ୍କା କଣ ?
ପଢୁଚୁ ଯେ ଚଉଦ ଲକ୍ଷ ଟଙ୍କ କିଏ ଦବ ମତେ ନ ଭାଗ୍ୟ ଚାକିରି। ପଢୁଛି ଚଉଦ ଲକ୍ଷ ଟଙ୍କା ଦବ କିଏ?
ହବନିହେ ତୁ ଖାଲି ଏମିତି ହଉଛୁ।
ହଁ
ତୁ ଖାଲି ଏତି ହଉଛୁ ତୋର ହେଇଯାଇଥିବ।
ପାଟୁନ ହେଲା ବଳେ ମାନେ ଯେମିତି ଘୋଷରା ବଳଦ ମାନେ ଯେ ଚାଲନ୍ତିନି ମୁଁ ସେଇା ଚାଲୁଚି। ମାନେ ମତେ ଘୋସାରି ଘଷରି ନଉଛନ୍ତି, ମୁଁ ଘୁସୁରି ଘଷୁରି ହେଇ ଯାଉଛି।
ହୁଁ
ମାନେ ମୋ ମୋ ସ୍ଵାଧୀନ ମାନେ ମୋ ଇଚ୍ଛା ରେ ମୁଁ କିଛି କରିପାରୁନି। ଘୋଷରା ବଳଦ ମାନେ ଯେମତି ଭିଡି ଭିଡି ଭିଡି ଭିଡି ନିଅନ୍ତି ହଳ କରିବାକୁ ସେଇ ମୁଁ ତ ମୋର ଯାହା ବିି ଇଚ୍ଛା ଥିଲା ତ ସେଇଟା ତ କିଛି କରିବାରନି ନା।
ବୋଲେ କଲେଜ୍ ରେ ତୁ କହିବୁ କଲେଜ୍ ରେ ପାଠ ପଢିବି ବୋଲି ମୁଁ ମୋ ଇଚ୍ଛାରେ ପାଠ ପଢିବି, ସିମିତି କେବେ ହେଲାଣି ନା ହବ।
ମୋ ଇଚଛାରେ ନୁହଁ ଇଞ୍ଜିୟରିଂ ଥୋଡି ନା ମୁଁ ମୋ ଇଚଛାରେ ମୁଁ ଇଞ୍ଜିୟରିଂ ଟା ମୋର ତ ସେକେଣ୍ଡ ଅପ୍ସନ ଥିଲା, ମୋର ଫାଷ୍ଟ ଅପସନ୍ ଯୋଉଟା ସେଟା ମୁଁ କରିପାରିଲିନି ନା।
କଣ ଥିଲା କି ଫାଷ୍ଟ ଟା?
ହଉ ଆଉ କିଛି କହିବିନି।
ଡକ୍ଟର?
ହଁ ଆଇ ପି ଏସ୍।
ଉୱା କହିଲା ଡକ୍ଟର ହା ଡକ୍ଟର। ର ଆଉ କଣ? ଓକାଦ ବାହାରି କଥା କହୁଛି।
କଣ ଓକାଦ କଣ ତୁ ଚାହିଁଲେ ହେଇପାରିବୁନି କି? ତୁ ଚାହିଁଲେ ହେଇପାରିବୁ?
ଡିଫେନ୍ସ ସେକ୍ଟର ନାହିଁ କିଛି।
ଆଁ।
ଡିଫେନ୍ସ ସେକ୍ଟର।
ଓହୋ ହୋ। ଆଉ ଏବେ ଏବେ ଚାହିଁଲେ କଣ ହେଇପାରିବାନି?
ହଁ ହବ ଚୋପାଟା ହବ ଆଉ। କ୍ୟାରିଅର ତ ଖରାପ ହେଇଯାଇଛି ଆଉ ଚୋପାଟା ହବ।
କଣ ଖରାପ ହେଇଛି? ତୁ ସେମିତି ହୋଉଚୁ।
ତୁ ଟେନସନ୍ ନେନି ତତେ ତୁ ଯୋଉ ଏବେ ଯୋଉ କଥା ହଉନୁ ତତେ ଏଇ କଥାର ବି କିଛି ବେନିଫିଟ୍ ମିଳିବ ଟେନସନ୍ ନେନି। ଏଇଟା ତୁ ୱେଷ୍ଟ ରେ କଥା ହଉନୁ ମୋ ସାଙ୍ଗରେ, ଏଆର ଏଇଟା ଅଲ୍ରେଡି ତୋର କାଉଣ୍ଟ ହେଇ ହେଇ ଚାଲୁଚି ତୋ ଆଇଡି ଆକ୍ଟିଭି ହେଲା ପରେ ତତେ ଶୋ କରେଇବ ହେଲା। ତୁ ଟେନସନ୍ ନେନି। ତୁ ଭାବୁଛୁ ଏଇଟା କଥା ହୋଉ, ତୁ କିନ୍ତୁ ତୋର ଖାଲି ଏତିକି ତୁ କରିପାରିବୁନୁ ଯେ ମୁଁ ଏବେ ଯେମିତି ତୋତେ କଲ୍ କରୁଛି ତୁ ସେମିତି କାହାକୁ କଲ୍ କରିପାରିବୁନି କେବଳ ମୁଁ ହିଁ ତତେ କଲ୍ କରିପାରିବି। ଆଉ କେହି କରିପାରିବେନି। କି ଯିଏ ଆପ୍ ରଖିଥିବେ ତତେ ସେ କଲ୍ କରିପାରିବେ ବୁଝିପାରିଲୁ?
ହୁଁ। ଏଥିରେ ମୋ ନମ୍ବର ଦେଖଉଛି କିରେ?
ତୋ ନା ନା ନମ୍ବର ଦେଖେଇବନିତ।
ନମ୍ବର ଦେଖଉନି ଏଠି ଖାଲି ଆଇଡି ଦେଖେଇବ ଆ
ଖାଲି ତ ନାଟା ତୋ ତୁ ଯାହାକୁ ନମ୍ବର ଦବୁ ସିଏ ହିଁ ତତେ କଲ୍ କରିିପାରିବ। ଆଉ କେହି କରି ବୁଝି ତୋ ରିଚାର୍ଜ କେବେ ପୁଣି କରିବ?
ଦେଖିଆ।
ଆଉ ରାତିରେ ନେଟ୍ ଥିବ ନା ନଥିବ?
ହଁ ଆମର ଏଠି ୱାଇଫାଇ ଲାଗିଛି। ଟେନସନ୍ ନାହିଁ।
ବାପ ମା ୱାଇ ଫାଇ। ଅମ୍ବାନୀ ଘର ଲୋ କ, କହିଲେ କଣ ହବ ନେଟ୍ ନଥିଲେ କଣ ହବ, ୱାଇ ଫାଇ ଲାଗିଛି। ହଁ ଘର ମାଲିକ ୱାଇଫାଇ ଲଗେଇ ଦେଇେଛି ପିଲାମାନଙ୍କ ପାଇଁ। ଆଉ
ହ ଯୋଉ ପଡି ସା କାମ ଆମର ଆମ ରୁମ୍ ସିଧା ଗୋଟେ କୋଚିଂ ସେଣ୍ଟର ଟା ଅଛି ହେଲା।
ଓହୋ।
ସେଇଠି ଲାଗିଛି।
ହଁ ସେ ଛାତ ଉପରକୁ ପଳଉଛୁ ତାହେଲେ।
ଏ କାଇଁ ଆଉ ରୁମ୍ ବାହାରକୁ ବାହାରିଲେ ଘାଉଁ, ଘାଉଁ, ଘାଉଁ
ଆଛା କମ୍ପ୍ଲେନ କରିବାକୁ ପଡିବ।
ଆଁ।
ଶଳା ସିଏ ଭାବୁଥିବ ଶଳା ମୋ ନେଟ୍ ଗୁଡା ଯାଉଛି କୁଆଡେ, ଦେଖିଲା ବେଳକୁ ଏଇଠି
ମାନେ? କହିବାକୁ କଣ ଚାହୁଁଛୁ?
ହଉ
ସେଇଠି ବର୍ଷା ହଉନିରେ?
ଆଁ?
ବର୍ଷା ହଉନି?
ନା।
ହ
ଆଁ?
ରୁମ୍ ଭିତରେ ନେଟୱାର୍କ ପାଉନି ଯେ ତିନି ଚାରି ଦିନ ହେଲାଣି
ନେଟୱର୍କ ସିନା ଭଲ ୟୁଜ୍ କଲେ ହବ ଆଉ ଖରାପ ୟୁଜ୍ କଲେ ଖରାପ ୟୁଜ୍ କଲେ କୁଆଡୁ ପାଇବ?
ଏ ମୁ କଣ ଟା ଖରାପରେ ୟୁଜ କରୁଛି କାଇଁ ଟିକେ କହତି?
ହଉ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ରଖ କରୁଛି ଭଲ କରୁଛି।
ହୁଁ ହୁଁ